ଅ ଏ ନାନି।
ଆଉ କଣ କରୁଛନ୍ତି?
ଏ ଟିକେ ଚାହା ଫାହା ପିଇକି ଟିକେ ବସିଛୁ ଆଉ ବାଲ୍କୁନିରେ ଆଉ।
ଆଚ୍ଛା ଭଲ ପବନ ଖାଉଥଥିବେ ଆଉ।
ହଁ ଆଜି ଭଲ ପାଗ ଟିକେ ଦେଇଛି ରେ ପବନ ହଉଛି। ଚା ଟା ପିଇକି ଏଠି ବସିଛୁ ଚେୟାର ପକେଇକି ଆଉ।
ଆଉ ରାତି ରୁଷେଇ ସାରିଲେଣି?
ନାଇଁ ରାତି ରୋସେଇ ଆଜି ଟିକେ ଭାତ ହବ ତ ଭାତ ବସିଛି ଇଣ୍ଡକ୍ସନ ରେ। ସେ ମୋ ଦିଦି ଆସିଛନ୍ତି ସେ କରୁଛନ୍ତି ଭାତ ଆଉ ଡାଲମା କରିଦେଇଥିଲୁ ତାକୁ ରଖି ଦେଇେଇଥିଲୁ ସିଝେଇକି ଅଧା ବଘାରିଥିଲୁ ଆଉଠି ରଖିଦେଇଛୁ ଏକାଥରେ ଭଲ। ସେ ଭଗାରିକି ତାକୁ ତାପରେ କରିବୁ ଭଜା ଭଜା କଣ ଟିକେ କରି ଖାଇଦବା ଆଉ।
ଆଚ୍ଛା ଡାଲମା କଣ ସେ ପରିବା ପୋକ ନା ଖାଲି ଡାଲି ବାଲା।
ନାଇଁ ନାଇଁ ଡା ପରିବା ପକା ଡାଲମା। ଆଜି ସକାଳେ ଇଚ୍ଛା ହେଲା ଖାଇବାକୁ ଡାଲମା ସବୁଦିନ ଟିକେ ପଖାଳ ଭାତ ଖାଉଥିଲୁ। ଆଜି ଟିକେ ଇଚ୍ଛା ହେଲା ଭାତ ଡାଲମା ଖାଇବାକୁ ଅରୁଆ ଭାତ ଡାଲମା। ସବୁ ଭଜା ଭଜା କରିକି ଖାଇଥିଲୁ ଦହି କାକୁଡି ପାମ୍ପଡା ଏମିତି କରି ଖାଇ ଦେଇଥିଲୁ ଆଉ
ଆଛା।
ହଁ। ଆଉ ଆପଣ ଆଇିଷ ଖାଆନ୍ତି ନା ନ ଆମିଷ
ହଁ ସେ ମୁଁ ତ ଖାଏନି କିନ୍ତୁ ଘରେ ବନାଏ ଘର ଲୋକ ପାଇଁ ବନାଏ।
ଓହୋ ମାନେ ଖାଆନ୍ତିନି।
ନା ମୁ ଖାଇନି।
ଖାଲି ବନେଇକି ଦିଅନ୍ତି ଆଉ?
ବନେଇକି ଘରେ ଖାଇବେ ନା ଆଉ ମୁଁ ଯଦି ଖାଇବିନି ବନେଇବିନି ସେ କେମିତି ଖାଇବେ ପୁଣି।
ହଁ ହଁ ମୁଁ ତ ଆଗରୁ ଖାଉନଥିଲି। ଏବେ ଟିକେ ଟିକେ ଖାଇକି ଅଭ୍ୟାସ କଲାଣି ଭଲ ଲାଗୁଛି ଖାଇବାକୁ।
ଆଛା।
ମାଛ ଜମା ଖାଇନି ମଟନ ଟିକେ ଭଲ ଲାଗେ ଆଉ। ଖାଏ ମଟନ ଟିକେ ଆ ଆଉ ଚିକେନ ତ ଖାଏନି। ଚିକେନ ବିରିୟାନୀ ଟିକେ ଭଲ ଲାଗେ ବାକି ମଟନ ତରକାରୀ ଟା ଭଲ ଲାଗେ।
କଣ ମଟନ୍ ଟା ପ୍ରେସରେ କରନ୍ତି ନା ଏମିତି କଡ଼େଇରେ?
ନା ସେ ଯୋଉଥିରେ ହାଣ୍ଡିର ହଉ। କଡେଇରେ ହଉ ଯଉଥିରେ ହଉ ମାନେ ତାର ଦି ପ୍ରକାର ପ୍ରୋସେସରେ କରୁ ଆଉ। ଗୋଟେ ଗୋଟରେ ମ୍ୟାରିନେଟ୍ କରିକି ଗୋଟେରେ ମ୍ୟାରିନେଟ କରିକି ରଖୁ ପ ହାଣ୍ଡିରେ କରୁ
ହଁ ହଁ।
ଆଉ ଗୋଟେରେ କଡେଇ ରେ କଷିକି ଯେମିତି କରନ୍ତି କରୁ ଯଦି ସିଝେ ସେ ଯଉ ଡିସ ରେ ବନାଏ ଡିସରେ ଯଦି କଷେଇଲା ବେଳେ ସିଝିଯାଏ ତ ଭଲ ଗୋଟେ ଗୋଟେ ସିଝେନି ତାକୁ ପ୍ରେସରରେ ଗୋଟେ ସିଟି ଦେବା ପଡ଼େ।
କୁଟା ଟେଷ୍ଟ ଲାଗେ ଦିଟା ଯାକ ଇଏରୁ ଜଣାନ୍ତୂ।
ମୋତେ ଭଲ ଲାଗେ ଯେଉଁଟା ଡାଇରେକ୍ଟ ହେଇଥାଏ ଡିସ୍ରରେ ପ୍ରେସର ଦେଲେ ତା ଟେଷ୍ଟ ପଳାଏ।
ହଁ ସେଇଟା ପ୍ରେସର ର ତ ଟେଷ୍ଟ ଆସେନାହି।
ନା ଆପଣ କୋଉଥିରେ ବନାନ୍ତି?
ମୁଁ ବି ସେମିତି ଡାଇରେକ୍ଟ କଡ଼େଇରେ ବନେଇବି ପ୍ରେସରରେ ବନେଇଲେ ମତେ ଭଲ ଲାଗେନି ପାଣିଆ ପାଣିଆ।
ହଁ। ନେ ମୁ କଣ କ କହିଲେ କଡେଇରେ ବନେଇବାପେକ୍ଷା ମତେ ଡିସରେ ବନେଇବା ଟିକେ ଭଲ ଲାଗେ କ ଡିସ ରେ ଯୋଉ ବା ମ୍ଫଟା ଯାଏ ସେଥିରେ ଜଲ୍ଦି ମଟନଟା ସିଝେ। କ କଡେଇ ଅପେକ୍ଷା ଡିସରେ ଭଲ ହୁଏ। ମୁଁ ତାକୁ କଣ କରେନା ବହୁତ୍
ମ୍ୟାରିନେଟ ଯୋଉ କହିଲେ ସେଟା କେମିତି କଣ କରନ୍ତି?
ମୁଁ ତାକୁ ଆଗ କଣ ମଟନକୁ ଧୋଇ ସାରିଲା ପରେ ସେଥିରେ କଣ କରେ ନା ଯୋଉ ରସୁଣ ଛେଚା ହଳଦୀ ଲଙ୍କାଗୁଣ୍ଡ। ତାପରେ ହଉଛି ସୋରିଷ ତେଲ ଆଉ ମଟନ ମସଲା। ଆଉ କିଛିଟା ଗୋଟା ମସଲା ପକେଇକି ତାକୁ ଆଗ ଗୋଳେଇକି ଦହି ତାକୁ ସବୁ ପକେଇକି ମ୍ୟାରିନେଟ୍ କରି ରଖିଥାଏ। ତାପରେ ଯେମିତି ଆମ ଯେମିତି କରନ୍ତି କାଡା ମସଲା ପକେଇକି ଆଗ ତେଲ ପକେଇକି ସବୁ ଗୋଟା ମସଲା ସବୁ ପକେଇଦିଏ। ଆଗ ଟିକେ ଚିନି ପକାଏ ଟିକେ ରେଡ ହେଇଗଲେ ଗୋଟେ ମସଲା ସବୁ ପ କାଇଁ ଏ ସେ ସବୁ ହେଲାପରେ ପିଆଜ ଭାଜିିକି ତାପରେ ସବୁ ଯେମିତି ପିଆଜ ଭାଜି ସାରିଲା ପରେ ଲଙ୍କାଗୁଣ୍ଡ ପକେଇଦବ। ତାପରେ କଣ କରେ ନା ଯୋଉ ମ୍ୟାରିନେଟ୍ କରିକି ଯୋଉ ରଖିଥାଏ, ତାକୁ କିଛି ପକେଇନଥାଏ ସେମିତି ରଖିଥାଏ ତାକୁ ଫ୍ରିଜରେ ର ଖିଲେ ଟିକେ ଭଲ।
ଆଚ୍ଛା ସେଥିରେ ଲୁଣ ପକାଅ କି ନାହିଁ?
ହଁ-ହଁ ଲୁଣ ପକାଏ ମ୍ୟାରିନେଟର ଲୁଣ ଟା ଆଗ ଦରକାର।
ଲୁଣ-ଲୁଣ ପକେଇକି ସବୁ ରେଡି କରି ରଖି ଦେଇ
ସବୁ ପୁରା ରେଡି କରି ରଖିଦିଏ ଫ୍ରିଜରେ ରଖିଦିଏ। ତାପରେ ଏମିତି ମସଲା ପକେଇକି ଅଦା ରସୁଣ ମସଲା ପେଷ୍ଟ ପକେଇ ସବୁ କଷି ସାରିଲା ପରେ ମ୍ୟରିନେଟ୍ ଟା ପକେଇକି ତାର ଯୋଉ ମଟନଟା କସାଏ ଆଉ ସେଇ ଯୋଉ କଷେଇଲା ପରେ ସେ ତା ଭିତରେ ଯୋଉ ପାଣିଟା ବାହାରିବ ସେ ସେଥିରେ ସିଝି ଗଲେ ତାକୁ ଯଦି ଭଲସେ ସେ ବାମ୍ପଟା ମିଳିଲା ଷ୍ଟିମଟା ମିଳିଲା ସିଏ ଭଲ ସେ ହୁଏ, ନହେନେ ଯଦି ଟିକେ ବାମ୍ଫଟା ଭଲସେ ନହେଲା ବହୁତ୍ ଟାଇମ୍ ଲାଗେ କସିଆକୁ।
ବେଶୀ ଝୋଳବାଲା କରନ୍ତି ନା ମଟନ୍ ତ ଝୋଳବାଲା ହି ପସନ୍ଦ ସବୁ।
ହଁ ଝୋଳବାଲା ମୁଁ ତାକୁ ଆଗ ଟିକେ କଷାରେ କାଢିଦିଏ କଷାରେ ଟିକେ କାଢିକି ଟିକେ ଟେଷ୍ଟ କରେ କେମତି ଲାଗୁଚି? ତାପରେ ତାକୁ ଝୋଳ ଦିଏ। କିନ୍ତୁ ମଟନ୍ ର ଝୋଳ ହିଁ ଟେଷ୍ଟ ମୁଁ ମଟନ୍ ର ଝୋଳ ହିଁ ଖାଏ ଭାତ ଆଉ ମଟନ ଝୋଳ।
ହଁ ସାଙ୍ଗେ ସାଙ୍ଗେ ବନେଇଥିବ ବୋଲେ ଖାଇବେ ଭଲ ଲାଗେ, କିନ୍ତୁ ଥଣ୍ଡା ହେଇଗଲେ ଯଦି
ଥଣ୍ଡା ହେଲେ ଭଲ ଲାଗେନି ମୁଁ ଯେତେ ଥର ଥଣ୍ଡା ହେଇଯାଏ ମୁଁ ତାକୁ ଆଉଥରେ କଣ କରେ ନା ସେ ଯଉ ଡିସଟାକୁ ଆଉଥରେ ଗରମ କରେ ଫୁଣି ଖାଏ, ଯେ ଯେତେ ଗରମ୍ ଖାଇବ ସେତେ ଟେଷ୍ଟ ଲାଗେ। ନହେଲେ ଥଣ୍ଡା ହେଇଗଲେ ବସିଲେ ହାତରେ କେମିତି ଗୋଟେ ଚର୍ବି ଭଳିଆ ଲାଗେନି?
ହଁ। ସେଇ ଜିନିଷ ବନା ଆଚ୍ଛା ଯୋଉ ଯେତେବଳକୁ ବନିସାରେ ଧନିଆ ପତ୍ର ତ ଆମେ ପକାନ୍ତି ସେଥିରେ କଣ କସ୍ତୁରୀ ମେଥି ପ ପକେଇବ କି ନାଇଁ?
କସ୍ତୁରି ମେଥିଟା ମୁଁ ପକାଏନି କାରଣ କସ୍ତୁରି ମେଥିଟା ଯେତେବେଳେ ବେଳେବେଳେ କଷିଲା ବଳେ ପକାଏ କଷିଲା ବେଳେ ଆଗରୁ ଉପରେ ପକାଏନି। ଯେତେବେଳେ ତେଲ ଇଏ ଖାଡ଼ା ଯୋଉ ଖାଡ଼ା ମସଲା ପକାଏ ଖାଡ଼ା ମସଲା ସହିତ ପକାଏ। କିନ୍ତୁ ପ୍ରାୟ ମୁଁ କସ୍ତୁରି ମେଥିକି ଆଭଏଡ୍ କରେ ସେଥିରେ ପକାଏନି। ମୁଁ କେବଳ ସେ ଯୋଉ ଧନିଆ ପତ୍ର ଆଉ ସେ ଯୋଉ ଆମର ଯୋଉ ଗରମ ମସଲା ମୁଁ ସେ ଗରମ ମସଲା ଯୋଉ ପାଉଚ୍ ମିଳୁଚି ତାକୁ ନ ପକେଇକି ନିଜେ ଘରେ ବନେଇଚି ଗୋଟେ। ନିଜେ ସବୁ ଭାଜି ଭୁଜିିକା ଗୋଟେ ମସଲା ତିଆରି କରିଚି ତାକୁ ପକାଏ। ସେଇଟା ବେଶୀ ବାସ୍ନା ହୁଏ, ସେ ଆମର ଯେମିତି ମୁଁ ତାର ସେମିତି ଶହେ ଗ୍ରାମ୍ ପଚାଶ ଗ୍ରାମ୍ ର ସବୁ ଆଣିକି ତାକୁ ଘରେ ରୋଷ୍ଟ କରିକି ତାକୁ ଟିକେ ଏମତି ଭାଜିକି ତାକୁ କୋଟି ତାର ବାସ୍ନା ଟା ଅଲଗା ଆସେ ଏ ପାଉଚ୍ ବାଲା ଟା କିଛି ବାସ୍ନା ବେଶୀ ଭଲ ଆସେନି।
ହଁ ତାପରେ ଆପଣ ନିଜେ ଭାଜିକି କରିବେ ନା ତେଣୁ ତା ବାସ୍ନାଟା ଭଲ ଆସିବ ପାଉଚ୍ ବାଲା ଟା କଣ କଞ୍ଚା ଆସିବ।
ପାଉଚ୍ ର କିଛି ଭଲ ବାସ୍ନା ସେମିତି କି ପକେଇବେ ତା ବାସ୍ନା ଆଉ ତାପରେ ଯେତେବେଳେ ସରିଲା ଗୋଳେଇ ଦେଇକି ଢାଙ୍କୁଣିଟା ଘୋଡେଇ ଦେବେ ତାପରେ କାଢିବେ ତା ବାସ୍ ବାସ୍ନା ଅଲଗା ଯୋଉଟା ନିଜେ ଘରେ ବନେଇଥିବେ ସେଇ ମସଲା ପକେଇକି ଘୋଡେଇ ଦେବେ କାଢିବେ ତା ବାସ୍ନା ଅଲଗା। ଦିନେଟା ମାନେ ଦେଖିବେ କେତେବେଳେ? କରିଥିବେ ଯେତେବେଳେ ଦେଖିବେ ଦିଟା ମସଲାର ଅଲଗା ଅଲଗା ବାସ୍ନା ଆସିବ। ମୋର ମଟନ୍ ଟା ଭାରି ମାନେ ପସନ୍ଦ ମତେ ବହୁତ ଭଲ ଲାଗେ ପିସ ଖାଏନି ମ ମାନେ ମୁଁ କୌଣସି ପିସ୍ ବେଶ ଭଲ ପାଏନି ଖାଲି କଲିଜା ତ ଚର୍ବି ଆଉ ଆଳୁ ଯୋଳ ମୋର ଏତିକି ହେଇଗଲା ମୋର ଜମିଲା।
ଆଳୁ କଣ କଞ୍ଚା ପକାନ୍ତି ନା ସେ ସିଝା କୁ ଭାଜିକି?
ନାଇଁ କଞ୍ଚା ଆଳୁ ତାକୁ ଭାଜିଦିଏ। ଯେତେବେଳେ ମଟନ ଟା ସିଝୁଥାଏ ଦେଖିବି ଟିକେ ଟିକେ ସିଝି ଆସିଲା ଅଧା ଅଧା। ସେଇ ଟାଇମରେ ମୁଁ ଆଳୁଟା ତା ସହିତ ପକେଇ କଷାଏ। କଞ୍ଚା ଆଳୁ ଟା ବେଶୀ ଭଲ ଲାଗେ ତାକୁ ତେଲରେ ଆଗ ଭାଜିକି ରଖିବ। ତା ଟେଷ୍ଟ ଅଲଗା କିନ୍ତୁ ସିଝା ଆଳୁ ଟା କାଇହିଁ ଏତେ ଭାଗ ଲାଗେନି।
ଲାଗିଯିବ କଡେଇରେ ନା ସିଝାଆଳୁଟା।
ତାପରେ ତାକୁ ଦେଖିବେ ଖାଇଲା ବେଳେ ତରକାରୀ ପକେଇବେ ସିଝା ଆଳୁଟା କେମିତି ଗୋଟେ ତା ଭିତରେ ମିଶିଯାଏ। ତରକାରୀରେ ମିଶିଯାଏ ଏମିତି କଣ ଦି ଦିଫାଳ ଆଳୁ କରିଦେବେ? ତାକୁ ଆଗ କଢେଇରେ କଞ୍ଚା ଆଳୁରେ କରିବେ ତାହା ବଢିଆ ଲାଗିବ। ଆମର ଟିକେ କଣ କି ଶାଶୁଘରେ ବେଶୀ ମଟନ ଟା ସବୁବେଳେ ଆସେ। ଚିକେନ ଟିକେ କମ ଖାଆନ୍ତି ମଟନ ଟା ସବୁବେଳେ ଖାଆନ୍ତି। ପ୍ରାୟ ବୁଧବାର ରବିବାର ମଟନ ଆଣିଥିବେ ତାକୁ ସମସ୍ତେ ଭଲ ପାଆନ୍ତି ମଟନ ଖାଇବାକୁ ତ
ଘରେ ଆଉ ଦେଶୀ ଚିକେନ ଖାଆନ୍ତି ନି ନା।
ହଁ ଦେଶୀ ଚିକେନ ଖାଆନ୍ତି କିନ୍ତୁ ଦେଶୀ ଚିକେନ ର ନୁହଁ କଣ ହେଇଗଲା ବଏଲର ଚିକେନ ଅପେକ୍ଷା ତାର ଟିକେ ଯୋଉ ହାଡ ଗୁଡା ଟିକେ ଅଧିକ ଏ ମାଂସ ଗୁଡା କମ ଥାଏ। ମାନେ ତାର ପତଳା ପତଳା-ଆ-ଆ ମାନ ସ ସିଏ ଯିଏ ଗୋଟେ ଯୋଉ ଆମର କୁକୁଡ଼ାକୁ ଆଣିବେ ତାକୁ ଆଣେ ଦି ଚାରି ଦିନ ପୂର୍ବରୁ ବାନ୍ଧିକି ରଖିଥିବେ ସିଏ ତାପରେ ଖାଇବା ପିଇବା ଦେଇକି ତାକୁ ଟିକେ ରଖ୍ ରଖିବେ ତାପରେ ନେବେ ମାରିକି ଆଣିବେ ସିଏ କିନ୍ତୁ କହନ୍ତି ବହୁତ ଟେଷ୍ଟି ମୁଁ ତ ଖାଏନି। ସେ କହନ୍ତି ପୁରା ମଟନ୍ ଭଳିଆ ଟେଷ୍ଟ।
ହଁ ଦେଶୀ ତ ଭଲ ଲାଗେ କି ଏମିତି ଆଣିକି ରଖ ଖିବ ପୁଣି ତାକୁ ମାରିକି ନବ ତ-ଅ-ଅ ରଖିଥିବ ଦି ଚା ଦିନ ଖାଇବା ଟିକେ-ଏ-ଏ ଭଲ ଲାଗେନି ନା।
ନା ମତେ ତ ମୋ ଝିଅ ତ କାନ୍ଦେ।
ଦୋକାନରେ କାଟ୍ ଅଲଗା କଥା କିନ୍ତୁ ନିଜ ଘରେ ରଖିଦବ ଦି ଚାରି ଦିନ ତାକୁ ଦେଖ ଥିବ ତାପରେ ମାରିଦବ।
ହଁ ସେମିତି କଳା କଳା କୁକୁଡା କଳା କଳା କୁକୁଡା ଆଣିବେ ତାକୁ ରଖିବେ ଦି ଚାରି ଦିନ ଖାଇବା ଦେବେ ତାପରେ ନେଇ ଦୋକାନ ରେ ତାକୁ ମାରିକି ଆଣିବେ। ସେଇଟା ମାନେ ମତେ ଟିକେ କଷ୍ଟ ଲାଗେ ମୁଁ ରୋଷେଇ କରେ ମତେ ମନେ ପଡେ ତା କଥା। ଯାହା ହେଲେ ମୁଁ ଖାଇବାକୁ ଦଉଥାଏ ନା ତାକୁ ମୁଁ ଖାଇବାକୁ ଦଉଥାଏ ରହିଥାଏ ବୋବଉ ଥାଏ ସକାଳ ହେଲେ ଉଠିକି ବୋବେଇବ। ମୋ ଝିଅ ତା ସହିତ ଖେଳୁଥାଏ ଯେମିତି ତାକୁ ମାରି ଦେବେ ମୋ ଝିଅ ଯୋଉ କାନ୍ଦିବ ମତେ ଭାରି ଦୁଃଖ ଲାଗେ। ମୁଁ ସେଥିପାଇ ଚିକେନ ଖାଏନି।
ମତେ ଦୁଃଖ ଲାଗିବ ନା।
ଖାଇବ ହୁଁ ଶୁଣ ଏବେ ଦେଖିନଥିବ ଗୋଟେ ଜିନିଷ ତମେ ଖାଇଦେଲ ଖାଇଦେଲ। ମୁଁ ଦେଖିବି ଆମ କୁକୁଡା ମୁଁ ପାଳିଲି ତାକୁ ଏତେ ଦିନ ତଦ ମାରିକି ଆଣିବ ମତେ ଭାରି ଦୁଃଖ ଲାଗେ। ଏମାନେ ସବୁ ଖାଇ ଦିଅନ୍ତି ଭାଇ ତାଙ୍କର ସେଇମାନେ କିଛି ଅସୁବିଧା ହୁଏନି। କହନ୍ତି କି ଦେଶୀ ଚିକେନ ଟା ପୁରା କୁଆଡେ ମଟନ୍ ଭଳିଆ ସୁଆଦିଆ କେଜାଣି ମୁଁ ଜାଣିନି।
ନାଇଁ ଭଲ ଟେଷ୍ଟ ମୁଁ ଯେବେ ଖାଉଥିଲି ଖାଇଥିଲି ଭଲ ଟେଷ୍ଟ ଆସେ ସିଝିବ ମ ଟନ ଗୋଟେ ସେ ବହୁତ ଟାଇମ୍ ଲାଗିବ ସିଝିବା ପାଇଁ କିନ୍ତୁ ସିଝିଗଲେ ଟେଷ୍ଟ ବାହାରିଯିବ ତାର ଆଉ।
ଆଉ ଗୋଟେ ଲେୟାର ଖାଇଛନ୍ତି ଲେୟାର ଚିକେନ ଯିଏ ଅଷ୍ଟ୍ରେଲିଆନ୍?
ନା-ଆ-ଆ।
ସେଇଟା କଣ କହିଲ ମାନେ ତେଲ ଅଳ୍ପ ପକେଇବ ନହେଲେ ସେ ତରକାରୀରେ ପ୍ରବଳ ତେଲ ବାହାରିବ। ମାନେ ସିଏ ଆ-ଆ-ଆ ଦେଶୀ ନୁହେଁ କି ବ୍ରଏଲର ନୁହେଁ ସେଟା ହଉଛି ମିଡିଏଟା। ମଝିଆ ମଝି ରହିବ ତାକୁ ଆଉ ସେଟା ବି ବଢିଆ ମାନେ ସୁଆଦିଆ। ତାକୁ କିନ୍ତୁ ଅଳ୍ପ ତେଲରେ କରିବାର ଅଛି ସେ ବହୁତ ତେଲ ବାହାରେ ତା ଦେହରେ ଚର୍ବି ଅଂଶ ଟା ତାଙ୍କର ବହୁତ। ଆମର ସବୁ ପ୍ରକାରର ଗୋଟେ କଡ଼କନାଥ କୁକୁଡା ବହୁତ ଚର୍ବି ହଁ। ମୁଁ ଆମେ ଅଳ୍ପ ଟିକେ ତେଲରେ ବନେଇବୁ ଯେତେବେଳେ ତରକାରୀ ସରିବନି ତରକାରୀ ଉପରେ ଚାଖିଣ୍ଡିରେ ପୁରା ତେଲ ଥିବ ଏତେ ତେଲ। ତମେ ଯେ ଜାଣିନଥିବ ଅଧିକ ତେଲ ପକେଇଦେଲ ସେ ତରକାରୀ ସରିଲାକୁ ସେ ଆକଚୁଲି ଲାଗିବ ଚିକେନ ଟା ଏକା ତେଲରେ ଚିକେନ୍ ଭାସୁଥିବାର ପରେ ତମେ ଜାଣିବ। ଆଉ ଗୋଟେ କଡ଼କନାଥ କଡ଼କନାଥ କଳା କୁକୁଡା। ସେଟା
ଶୁଣିଛି ଶୁଣିଛି ନା ଶୁଣିଛି।
ମା ତାର ସବୁ କଳା ମାଂସ ବି କଳା। ତା କଲିଜା ବି କଳା ତାର ସବୁ କଳା ତରକାରୀ ଟା ହିଁ କଳା ତମେ ଦେଖିବାକୁ ଏତେ ବାଗ ଲାଗିବନି। ଏମାନେ ସବୁ ଖାଇକି କହନ୍ତି ଭଲ ଲାଗୁଛି ମୁଁ ତ ଖାଲି ବନାଏ କେବେ ଖାଇନି। ଓଁ ଖାଲି ସେ ମଟନ ଟିକେ ଖାଏ, ଆଉ ଚିକେନ ବିରିୟାନୀ ତ ସବୁବେଳେ ହୁଏ ଆମର ସବୁବେଳେ।
ଭଲ କରୁଛନ୍ତି ତାହେଲେ ସବୁ ଜିନିଷ ଜାଣିଛନ୍ତି ଆଉ।
ହଁ ବେଶୀ ମୁଁ ବାହାହେଲା ହେଲା ପୂର୍ବରୁ କିଛି ଶିଖିନଥିଲି। ବାହା ହେଇକି ଗଲା ପରେ ମୋ ଶାଶୁଘର ହଉଛନ୍ତି ସବୁବେଳେ ତାଙ୍କର ଆମିଷ। ମଁ ପୁରା ନିରାମିଷ ସେ ପୁରା ଆମିଷ। ମୋ ପୁରା ଓଲଟା ଯେତେବେଳେ ପଡିିଗଲା ମୁଁ ବାଧ୍ୟ କରିବାକୁ କେହି ନାହାନ୍ତି ମୁଁ ବଡ ବୋହୁ ନା? ତ ମୁଁ ହିଁ ସବୁ କରେ ମତେ ଆସୁ ନ ଆସୁ। ମୁଁ ପ୍ରଥମେ ଚିକେନ ଯେତେବେଳେ ବନେଇଲି ମୁଁ ସେତେବେଳେ ପର୍ଯ୍ୟନ୍ତ ଚିକେନ କଣ ମାଛ ବି କେବେ ହାତରେ ଏମତି ଧରି ନଥିଲି। ମଁ ତଥାପି ବନେଇଲିି ମୋ ଶାଶୁ କହିଲେ ଶ୍ୱଶୁର କହିଲେ ଆଉ ତମେ ତ ଜମା କହୁଥିଲ ମୁଁ ଖାଇନି ବନେଇନି ତମତ ଏତେ ବଡିିଆ ବନଉଛ ଯେ ଚାରିଆଡେ ବାସ୍ନା ହଉଛି। ମୁଁ ନିଜେ ବି ଜାଣିନଥିଲି ମତେ ଭଲ ବନାଏ ବୋଲି।
ନା ଭଲ ବନଉଛନ୍ତି ଆଉ।
ସମସ୍ତେ ଖାଇକି ପ୍ରଂଶସା କଲେ ନା ମତେ ଲାଗିଲା କି ଶାଶୁଘର ନା ଯାହାେରେ ନୂଆ ବା ହେଇିକି ଯାଇଛି ମୁଁ କାଲି ମାମା ଭଗବାନ ମୁଁ ତ କେବେ ବନେଇନି କଣ କରିବି କେମିତି ବନେଇବି। ସାଧା ବନାଏ କେବେ ଆମିଷ ବନେଇ ନଥିଲି? ଯେତେବେଳେ ବନେଇଲି ମୋ ଶଶୁର ତ ପ୍ରଥମେ ଖାଇଲେ ମୁଁ ପୁରା ଭଗବାନ ଡାକୁଥାଏ ହେଇ ପ୍ରଭୁ ଭଲ ହେଇଥାଉ। ସତ କୁ ସତ ଭଲ ହେଇଥିଲା ସେ ଖାଇକି ଯୋଉ ପ୍ରଶଂସା କଲେ ମୁକହିଲି ଯାହା ହଉ ମତେ ମତେ କିଛି ବନେଇ ଆସୁଛି ତାପରେ ମତେ ଗୋଟେ ଅଭ୍ୟାସ ହେଇଗଲା।
ଓହଁ ଯାହା ହଉ ଖୁସି ଲାଗିଲା ତମେତେ ବନେଇବା ଶିଖିଛ। ମୁଁ ବି ଆଜି ଭାବୁଛି ଗୋଟେ ତମର ରେସିପି ଗୋଟେ ନିହାତି ଚେଷ୍ଟା କରିବି। ତ ଯାଉଛି ତାକୁ ରେଡି କରୁଛି, ଠିକ ଅଛି?
ହଁ ହଁ ଠିକ୍। ଛ ଆଜ୍ଞା, ରଖୁଛି?
ହଁ ରଖନ୍ତୁ।